ହାଲୋ।
କଣ କରୁଚ?
କିଛି ନାଇଁ ଗରମ ହଉଥିଲା ବୋଲି ଛାତ ଉପରେ ଆସଚି ବସଚି ଛାତ ଉପରେ ପବନ ଖାଉଚି ଆଉ। ଆଉ ତମେ?
ଶୁଭୁନି ତମ କଥା।
ହ ହଁ ମୁଁ ମୋ ପୁଅ କୁ ଶଉଚି।
ଓହୋ ତମର ଖିଆ ପିଆ ସରଲାଣି କି?
ହଁ ଖିଆ ପିଆ ଏବେ ସରିଲା ସରିକି ଇଏ କବାଟ ସବୁ ଦେଲେ ଦେ ଦେଇକି ଲାଇଟ ସବୁ ବନ୍ଦ ହେଲା। ଦେଇକି ଏବେ ଆସିଲେ ଏ ପୁଅ ଟା ଉଠିଚି ତାକୁ ଶଉଚି।
ଓହ ଆଉ ରାତିରେ କଣ କରିଥିଲ ଖାଇବା ପାଇଁ?
ରାତିରେ ଆଜି ଆଜି ଗରମ ଲାଗୁଚି ପ୍ରବଳ କିନ୍ତୁ ମାନେ ସବୁ ଗରମ ପଖାଳ ଖାଇଦେଲେ। ଗରମ ପଖାଳ ସହିତ ଭଜା ଭଜା ହେଇଥିଲା। କୁନ୍ଦୁରୀ, ଆଳୁ, ପୋଟଳ, କାଙ୍କଡ। ଆଉ ପଣସ ମଞ୍ଜି ସେ ମିଶେଇକି ଭଜା ହେଇଥିଲା କଲରା, ଆଳୁ ଭଜା ହେଇଥିଲା, ମିକ୍ସର।
ହୁଁ ହୁଁ।
ଆଉ ଆମ୍ବ ପିଆଜ ମୁଁ ତ ପିଆଜ ଖାଏନି। ବାପା ମା ଯାଆ ସବୁ ଖାଇଲେ।
ଓ ହୋ। ଭଲ ତମେ ଖାଇବା ପିଇବା ସରିଲାଣି ଆମର ଏ ପନ୍ତ ହେଲାଣି ହେଇନି ଆମର ରୋଷେଇ ହେଇନି ଗରମ ସକାସେ ରୋଷେଇ ହେଇନଥ୍ ଥିଲା ଏବେ ମା ଘରିକା କରୁଚନ୍ତି ସେ ତାଙ୍କର ସାରିଲେ ଯାଇକି ତାପରେ ମୁଁ ଆମେ ଖାଇବୁ ଆଉ।
ଏଥର କଣ ରୋଷେଇ ହେଇନି।
ଏ ଗରମ ଲାଗୁଥିଲା। ତାପରେ ଲାଇନ କଟି ଯାଇଥିଲା ସେଥିପାଇଁ ଆଉ କରିନଥିଲୁ। ହଁ ଲାଇନ କଟି ଯାଇଥିଲା ଯୋଉ ଆଉ କରିନଥିଲୁ ଏବେ ଏଇ ଅଳ୍ପ ସମୟ ତଥାବି ଦଶଟା ବେଳୁ କୁ ମା ଗଲେ କରିବା ପାଇଁ କରିଦେଇଥିବେ ଏବେ ଖାଇନୁ ଆଉଟିକିକେ ଉପରେ ଖାଇବୁ ଆଉ ଟିକଏ ପରେ ନୁହେଁ ଏବେ ଖାଇଦବୁ ଯେ ମୁଁ କଥା ହଉଥିଲି ତ ଉପରେ ବସିଥିଲି ସେଥିପାଇଁ ଆଉ ଖାଇବାକୁ ଯାଇନି ତଳକୁ ଯିବି ଖାଇବି ଆଉ।
ଓହୋ, ଛାତ ଉପରେଏକୁଟିଆ ଅଛ ଡ଼ର ଲାଗୁନି ନା?
ନାଁ ନାଁ ମୋ ଭଉଣୀ ଥିଲା ମୋ ମତେ ଡ଼ର ଲାଗେ। ମୋ ଭଉଣୀ ଥିଲା ଜଷ୍ଟ ଏବେ ସେ ଅଳ୍ପ ସମୟ ହବ ସେ ତଳକୁ ଯାଇଚି। ମୁଁ ବସିଛି ତ ଆଉ ଏଇଠି ତ ଆମର ଏତେ ଜଲଦି କେହି ଶୁଅନ୍ତିନି। ତ ସବଆଡ଼େ ଲାଇଟ ତ ଥାଏ ସେଥିପାଇଁ ଏତେ କିଛି ଭୟ ଲାଗେନି।
ଓହୋ।
ହଉ କଣ କୁହ? ଆଉ କୁହ କଣ? ମୁଁ କହୁଥିଲି କି ଯୋଉଁ ଆମର ଗୋଟେ ବଣଭୋଜି କରିବୁ ବୋଲି ପ୍ଲାନ୍ କରିଚୁ। ଆଉ ତମେ ମିଶିବ?
ହଉ ମିଶିବା ନ ହେଲେ ଆଉ ହଉ ମିଶିବା ନହେଲେ ଆଉ କଣ କଣ ସବୁ ଆଇଟମ ହବ?
ଆଇଟମ ତମେ ଆଇଁଷ ଖାଅ ତ?
ନାଁ ନାଁ ମୁଁ ବିନା ପିଆଜ, ରସୁଣ।
ଓହୋ, ଆପଣ ମାନେ ତମେ ଜୟଗୁରୁ ଦୀକ୍ଷା କି?
ହଁ।
ଓହୋ! ତାହେଲେ ତମେ ତ ଶୁକ୍ରବାର ବି ତ ଖାଉନଥିବ?
ନା, ନା ମୁଁ ଟୋଟାଲି ଖାଏନି ମୁଁ ଶସ୍ତ୍ଵନି ନେଇଚି ତ।
ଓହୋ, ମାନେ ତମ ଘରେ କେହି ଖାଆନ୍ତିନି ନା ତମେ ଏକୁଟିଆ ଖାଅନି?
ମାଇଁ ଘରେ ମାନେ ମୋ ବାପଘରେ ବାବା, ମା, ମୁଁ ତିନି ଜଣ ଆମେ ଖାଏନି। ଆଉ ଏଠି ଅଛି ମୋ ସ୍ଵାମୀ, ମୁଁ। ମୋ ଝିଅ ଖାଏନି ଆଉ ଏତିକି ଖାଉନି ଆଉ ନନେ ଆଉ ସମସ୍ତେ ଖାଆନ୍ତି।
ଓ ହୋ। ଆମେ କହୁଥୁଲୁ ଯୋ ଜାଣିଥିବ ଯୋଉ ଶିରୁଳି ମହାବୀର?
ଶିରୁଳି ମହାବୀର କୋଉଠି?
ଅ ପୁରୀରୁ ଆଉ ଅଳ୍ପ ବାଟ ଗଲେ ଶିରୁଳି ମହାବୀର୍। ସେଠି ବଡ଼ ମନ୍ଦିର ଅଛି ମାନେ ହନୁମାନଙ୍କର, ଆଉ ସେଠି ବହୁତ୍ ଶାନ୍ତି ଜାଗା ଗଲେ ବି ବହୁତ୍ ଶାନ୍ତି ଲାଗିବ ସେଠି ମନ୍ଦିରରେ ବସିଲେ। ତାପରେ ସେଇଟା ହଉଛି ମାନେ କଣ କହିଲା ସେ ଶିରୁଳି ମହାବୀର ହେଉଚନ୍ତି ମାନେ ହନୁମାନଙ୍କର ଲାଞ୍ଜ ମାନେ ମୂର୍ତ୍ତି ଗୋଟେ ଜାଗାରେ ଅଛି କିନ୍ତୁ ତାଙ୍କର ଲାଞ୍ଜ ଯାଇ ଆଉ ଗୋଟେ ଜାଗାରେ ଅଛି।
ଆଚ୍ଛା।
ତ ସେଇ ଜାଗାକୁ ଯିବା ପାଇଁ ଆମେ ସବୁ ପ୍ଲାନ୍ କରିଚୁ। ସେଠି ଯାଇ ଭୋଜି କରିବୁ ବୋଲି ପ୍ଲନ୍ କରୁଛୁ, ଆଉ ତମେ ଯିବ?
ଆ ଯିବା ନହେଲେ ଆଉ।
ହୁଁ ଆଉ ତମର ତାହେଲେ ତମ ଘର କେତେଜଣ ଯିବେ?
କେତେ ଆମର ଭୋଜି ଗଲେ ସମସ୍ତେ ମୁଁ ତ ଏକା ଯିବିନି ସମସ୍ତେ ଯିବା।
ହୁଁ। ଶୁଭୁନି କଣ କହିଲ?
ଘରେ ବୁଝିବା ସମସ୍ତେ ଯିବା, ସମସ୍ତେ ଗଲେ ଟିକେ ଭଲ ଲାଗିବ।
ହଁ ମିଶିକି ଗଲେ ଭଲ ଲାଗିବ, ତଥାପି ତମ ଘରର କେତେ ଜଣ ଯିବ?
ତଥାପି ଆମର-ଆମର ବାପା ମା ଜା ଦଢସୁର ଆଉ ଦି ପତୁରା ମୋ ଝିଅ ପୁଅ ମୁଁ ସ୍ୱାମୀ ସମସ୍ତେ ଯିବା ଆଉ। ସପରିବାର ଯିବା।
ହଁ। ତାହେଲେ ଆମର ଏପଟୁ ବାହାରୁଛନ୍ତି ତିରିଶି ଜଣ ବାହାରୁଛନ୍ତି। ଆଉ ତମର ଏପଟେ-ଏପଟେ ମିଶିକି ଅଧିକ ହେଲେ ତାହେଲେ ଗୋଟେ ବସ୍ କରିଦେଲେ ହବ ଆଉ-ଆଉ ଛୋଟ ଗାଡି କଲେ କିଛି ମାନେ ଏତେ ଜଣଙ୍କୁ କୁ ଯାଇ ହବନି ବସ୍ କଲେ ଯିବା ଆଉ। ଆଉ ଆମର ଆଇଟମ୍ ରଖିଛୁ ଭାତ, ଡାଲି ହବ ତ ତାପରେ ଯୋଉମାନେ ସାଧା ରହିବେ ତାଙ୍କ ପାଇଁ ହବ ମିକ୍ସ ତରକାରୀ ଗୋଟେ ହବ ଆଉ ପନିର୍ ତରକାରୀ ଗୋଟେ ହବ ତା ସହିତ ପାମ୍ପଡ୍ ସାଲଡ୍ ଆଉ।
ପ କି
କଣ?
ସେମ୍ତି କଲେ ଠିକ୍ ହବ।
ହଁ ଆଉ ଯୋଉମାନେ ଆଇଁଷ ଖାଆନ୍ତି ତାଙ୍କ ପାଇଁ ସେମାନେ ତାଙ୍କର ଚିକେନ୍ କରିବେ। କି ମାଛ କରିବେ ଏମ୍ତି ସବୁ କରିବେ ତାଙ୍କର ଆଉ।
ହଁ ଆଉ କଣ କୁହ।
ଆଉ ରାତିରେ ତାହଲେ ଖାଇବାଟା କଣ ହବ?
ଆ ଆମର ସକାଳେ ହେଇଥିଲା କାବୁଲ୍ ବୁଟ ତରକାରୀ ହେଇଥିଲା ତ ସେଇଟା ଅଛି ତ ଖାଲି ରାତିରେ ରୁଟି ଖାଲି ହବ। କବୁଲ୍ ବୁଟ ତରକାରୀ ଅଛି ଆଉ ଏମିତି ଆଉ ଏତିକି ଆଉ-ଆଉ କିଛି ଆଉ ଗରମରେ କିଛି କରିବା ପାଇଁ ଇଚ୍ଛା ହଉନି। କି କରିବୁନି ଆଉ କିଛି ଯାହା ସକାଳେ ଯାହା ଅଛି ସେଆକୁ ହିଁ ଖାଇବୁ।
ଗରମରେ କରିବା ପାଇଁ ବି ଇଚ୍ଛା ହୁଏନି ଖାଇବା ପାଇଁ ବି ଇଚ୍ଛା ହୁଏନି।
ହଁ ସେଇଆ ହଁ ହୁଏ। ତାପରେ ପୁଣି ଏବେ ଠାକୁର ଏବେ ଅଣସାର ଘର ଏବେ କାଲି ତ ସ୍ନାନ ଯାତ୍ରା। ତା ପରେରେ ପରେ ଠାକୁର ଅଣ ସର ଘରେ ରହିବେ ଯେ ସିଏ ପୁଣି ଆଠ ଦିନ ଯାକ ସିଏ ପୁଣି ଗରମ ଲାଗିବ ଆଉ ମାନେ ଘରେ ବି ର ହି ହବନି ଏତେ ପୁଣି ଗରମ ହବ ତାପରେ ଯାଇକି ବର୍ଷା ଆସିଲା ବେଳକୁ ଯାହା ଟିକେ ଥଣ୍ଡା ଲାଗିବ। ତମେ ଆସୁଛ କାଲି ସ୍ନାନ ଯାତ୍ରାରେ?
ହ ସ୍ଥାନ ଯାତ୍ରାରେ ବହୁତ ଭିଡ ଏବେ ରହିବ।
ହଁ।
ଆଉ ଭିଡ଼ରେ ଧର ଏକା ଲୋକ ହେଲେ ଯାଇହବ ଆଉ ଏବେ ଛୋଟ ପିଲାଙ୍କୁ ଧରିକି ଭିଡ଼ ଭିତରେ।
ହୁଁ ନାଇଁ ଆସିନି ହଁ।
ମୁଁ ଯାଇଥିଲି ତିନି ବର୍ଷ ଚାରି ବର୍ଷ ହେଲାଣି ମୁଁ ଯାଇଥିଲି। ବହୁତ ଭିଡ଼ ମୋ ଝିଅ ଯେତେବେଳେ ଛୋଟିଆ ଟେ ହେଇଥିଲା ନେଇକି ଯାଇ ବହୁତ ଭିଡ଼ ଠେଲା ପେଲା। ଆଉ ଯିବା କଥା ଫାଙ୍କା ହେନେ ଟିକେ ବୁଲିବା ପାଇଁ ଯିବା ନହେଲେ ଏ ଭିଡ଼ରେ ଯାଇ ହବ।
ହଁ।
ଛୁଆ ପିଲାକୁ ଧରିକି ଫାଙ୍କାରେ ଗଲେ ଭଲ ହବ।
ହଁ। ହଁ ଆଉ ରଥଯାତ୍ରା ପରେ ରଥଯାତ୍ରା ପରେ ନହେଲେ ଯେତେବେଳେ ଠାକୁର ରଥରେ ଥିବେ ସେତେବେଳେ ନେଲେ ଯିବ ଦର୍ଶନ କରିକି ଆସିବ ସକାଳ ପଳେଇବ ବରଂ ଭଲ। ତ ଲେ ରାତି ହେଲେ ବି ଗହଳି ହେଇଯିବ ଇଏ ଚାରିଟା ବେଳେ ଟାଇମିଂ ହେଲେ ବି ଗହଳି ହେଇଯିବ ସକାଳୁ ପଳେଇବ। ଦର୍ଶନ କରିକି ପଳେଇ ଆସିଲେ ଲୋକ କମଥିବେ ଭଲସେ ଦର୍ଶନ କରିକି ଆସିହବ।
ହଁ।
ହୁଁ।
ଆଉ ତୁମର ପଖାଳ କେବେ ଖାଆନ୍ତିନି ବୋଧେ।
ନା ଆମେ ମଝିରେ ପଖାଳ ଖାଉଥିଲୁ ଏଇ ଯୋଉ ଗରମ ହଉଥିଲା ପଖାଳ ଖାଉଥିଲୁ। କିନ୍ତୁ ତା ପରେ ପରେ ମାନେ ଥଣ୍ଡା ହେଇଗଲା ଥଣ୍ଡା ଯୋଉ ହେଇଗଲା ଏଇ ଅଣ୍ଟା ପେନ୍ ହୁଏ। ତାପରେ ମାଙ୍କର ବି ଟିକେ ବେକ ଫେକ ଟିକେ ଧରି ପ କାଏ ସେଇସସେ ଆବୁ ଖାଇଲୁନି ଆଉ। ତାପରେ ଗରମ ଖାଇଲୁ ଖାଉଛୁ ଆଉ ଗରମ ଆଉ ଏମତି ଥଣ୍ଡା ଫଣ୍ଡା ହେଇଯାଏ। ଅଭ୍ୟାସ ନାହିଁ ନା ଏତେ ଆମେ ସବୁବେଳେ ଗରମ ଖାଇ ଆସୁଛୁ। ତ ମଝିରେ ଏମିତି ପଖାଳ ଖାଇଲା ବେଳକୁ ସେଇଟା ସାଙ୍ଗ ସାଙ୍ଗ ଧରି ଦିହେବେ ମାନେ ଥଣ୍ଡା ହେଇଯାଏ।
ହଁ।
ତମର କିନ୍ତୁ ସବୁବେଳେ ବୋଧେ ପଖାଳ ଖାଆ।
ନା ମୁଁ ପ୍ରବଳ ପଖାଳ ଖାଇନି ମୋର ଟିକେ ଥଣ୍ଡା ଏସନ ଫୁଲିଆ ଥାଇରଡ଼ ସବୁ ସବୁ ରଙ୍ଗ ରୋଗ ଅଛି। ମୁଁ ପଖାଳ ମଖଡ ଏତେ ଖାଏନି ଏଇ ରୁଟି ପୂଜା ଏଇ ଯୋଉ। ଜଉ ମୁଢ଼ି ଖାଏ ହେଲେ କଣ ହବ? ଏଇନେ ଟିକେ ଏଇନା ଛୁଆ ଧର ଛୋଟ ପିଲା ଅଛି। ଆଉ ସବୁବେଳେ ଆଉ ତାକୁ ତ ଖାଇହବନି ଶୁଖିଲା ଜିନିଷ ତଥାପି ଟିକେ ସେ ସ ପଖାଳ ଟିକେ ଖାଇଦଉଛି କେତେ କେତେବେଳେ ଆଉ।
ହଁ। ହଉ ନହେଲେ କେମିତି ହବ ସବୁ ଜିନିଷକୁୁ ଇଏ କରିବାକୁ ପଡିବ ଖାଇବାକୁ ପଡିବ। ଏମିତି ଆଉ। ହଉ କ ତମେ ଏବେ ଶୋଇବାକୁ ବାହାରିଲାଣି ବୋଧେ?
ହଁ ଏଇ ତ ଏବେ ଆସିକି ପୁଅକୁ ଶଉଛି ଶୋଇ ସାରିଲା ପରେ ମୁଁ ଶୋଇବି ଆଉ।
ହଁ ସମସ୍ତେ କିନ୍ତୁ ଶୋଇସାଲିସେଣି।
ହଁ ସମସ୍ତେ ଏଇ ଏବେ ଶୁଇଲେ ଛୁଆମାନ ଆଗୁତୁରା ଶୋଇ ପଡିଛନ୍ତି ଏଇ ବଡ ମାନେ ଏବେ ଶୋଇଲେ।
ହୁଁ।
ହଉ ତାହେଲେ ମୁଁ ରଖୁଛି ତାହେଲେ କାଲିକିଲା କରିବି ଆଉ।
ହଁ ହଁ ହଁ ହଁ।
ହଉ ଠିକ ଅଛି।